କଣ କରୁଥିଲ?
ଏଇଠୁ ବଇଛୁ।
ଆଉ ଖାଇଛ କଣ?
ଏ ମିକ୍ସଚର ଖାଇଥିଲି।
ସତ। ଆଉ ସେଆଡେ ବର୍ଷା ଫର୍ଷା ହେଇନି ଆଜି?
ଉ ନାଇମ ବର୍ଷା ଉଠଉଛି ପଳଉଛି ଆଉ।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସେମିତି ବସିକି କଥା ହଉଛନ୍ତି।
ଓହୋ ଆଉ ଆଉ ତମକୁ ଯୋଉ କହିଥିଲି ସେ କଥା ବୁଝିଆକୁ କର ତ କଲ?
ହଁ ମୁଁ ବୁଝିଥିଲି।
ହୁଁ କଣ ହେଲା?
କଣ କଣ ହେଲା ବା ରାଜି ହଉଛନ୍ତି ଅଳ୍ପ
ହୁଁ।
ଆଉ ଦି ତିନି ଜଣ କହୁଛନ୍ତି ଟିକେ ପରେ କଲେ
ହଁ ହଁ। ହଉ ଦେଖିଆ ଯାଉ ଆଉ ଦି ଚାରି ଦିନ ଦେଖାଯାଉ କଣ ହଉଛି। କରିବାଉ ଆଉ। ଆଉ ଯୋଉ କହିଥିଲୁ ଗ୍ରୁପ ଖୋଲିବା ଗ୍ରୁପ ଆଉ ଖୋଲିଲନି? ଖୋଲା ହେଇନି ତ ମତେ ତ ଆଡ଼ କେହି କରିନାହାନ୍ତି। ହଁ ଆମ ପିଲା ସବୁ ରାଜି ଅଛନ୍ତି। ହଁ ଆମ ପିଲା ସବୁ କରିିବେ ରାଜି ଅଛନ୍ତି ସମସ୍ତେ।
ଆ
ଆଉ ଚାନ୍ଦା କେତେ କଣ କରିବା ଯଦି ହେଲା ଭୋଜି?
ଚାନ୍ଦା ଦିଆଯାଏ ସେ ସିନା ସମସ୍ତେ ଗୋଟେ
ନାଇଁ ଆମ ପୁଅ ପିଲା କହୁଥିଲେ ଦେଢ ହଜାର ଜଣକା କରିବାକୁ। ଦେଢ ହଜାର କଲେ ଟିକେ ଷ୍ଟାର୍ଟର ଫାଟର ଟିକେ ଭଲସେ ଟିକେ ହବ ଆଉ। ଆଉ ଜଣକା ଦେଢ ହଜାର ଲେଖା କଲେ ଆମର ତ ପିଲା ହେବେ ସେଇ କେତେ ଷାଠିଏ ପଞ୍ଚଷଠି ଜଣ ପିଲା। ଆଉ ଦେଖିବା ଭଲ ସେ ଗୋଟେ କରିବା ଭଲ ଆକାରରେ ବଡ ଆକାରରେ ଆଉ। ଆଉ ତମେ ଆଉ ସେଇ ଏଇ କେଇ ଦିନ ଭିତରେ ଯାଇଥିଲ କି ସ୍କୁଲ ଆଡେ ସାର୍ ମାନଙ୍କ ସାଙ୍ଗରେ କିଛି କଥା ହେଇଛ ଫିଷ୍ଟି କଥା?
ହଁ ମୁଁ ଯାଇଥିଲି ସେ ଗୋଟେ ମ୍ୟାଡାମଙ୍କର ବାହାଘର ହେଇଥିଲା ଯାଇଥିଲି।
ଓହୋ ମ୍ୟାଡ ମ୍ୟାଡ଼ାମଙ୍କୁ କହୁଥିଲ ଏ ଫିଷ୍ଟ କଥା?
ହଁ ମ୍ୟାଡମ ବି କହିଛନ୍ତି ଆସିବେ।
ହୁଁ।
କହିଛନ୍ତି ପା ସମସ୍ତେ ଆସିବେ।
ସାର୍ ସାଙ୍ଗରେ କଥା ହେଇଥିଲି ସାର୍ କହିଲେ ମୋର ଟିକେ କାମ ରହିଯାଉଛି ଆଉ ଦି ଚାରି ଯାଉ। ଆଉ ଟିକେ ବର୍ଷା ହଉଛି ଖରାପ ଆଗ ଟିକେ ଭୁଲୁ କରିବା ଆଉ। ମୁଁ କହିଲି ଆଜ୍ଞା ଶାରେ କରିବା ଆପଣ ଯେବେ କହିବେ ଆଉ। ପିଲା ତ କଣ କହୁଛ ରାଜି ହୋଉନାହାନ୍ତି ତମେ ଦେଖ କଣ ହୋଉଛି। ନହେଲେ ପୋଷ୍ଟପନ କରିବା ଆଉ ଘୁଞ୍ଚେଇଦବା କିଛିଦିନ ଆଉ।
ହଁ ପିଲା ଏ ରଜ ପୂର୍ବରୁ ଯଦି କରିଥାନ୍ତ ହେଇଥାନ୍ତା।
ଆଉ ସେତେବେଳେ ପିଲା ତ ମନା କରୁଛନ୍ତି ଆଉ ଆଉ କଣ କରିପାରିବା। ଆମ ହାତରେ କଣ ଅଛି ପିଲାମାନେ ମିଶିମାଶି କଲେ ଟିକେ ହଁ ତା ଭଲ ଟା ଭୋଜିଟା ଆଉ ସେମାନେ କେହି ମିଶାମିଶି କରୁନ ତ ଆମେ ଏକୁଟିଆ କଲେ କଣ ହବ।
ହଁ।
ଆଉ ଦେଖାଯାଉ କଣ ହଉଛି।
ଯୋଉ ନୂଆ ଆମର ହୋଉନି କି ଯୋଉ ଏକାଦଶ ଦ୍ଵାଦଶ ଆଡ ହୋଉନି କି କୁଁ ସ୍କୁଲରେ
ହଁ ହଁ।
ଅ ସେଥିପାଇଁ ସାର୍ କହିଲେ ଏ ସେ ତ ଘର କାମ ହୋଉଚି।
ହୁଁ।
ଉଁ ଭୋଉତୁ ମ ମନ୍ତ୍ରୀ ତାଙ୍କର ସବୁ ଚାଲୁଚି।
ଓହୋ ଓ ସେଇଥିପାଇଁ ବୋଧେ ସାର୍ ମାନେ କୋହୁଚନ୍ତି ଟିକେ ଘୁଞ୍ଚେଇବା ପାଇଁ ଆଉ।
ହଁ।
ସାର ଆଉ ମତେ ପ୍ରୋଗ୍ରାମ ଇଏ କଥା କିଛି କହିନାହାନ୍ତି। କହିଲେ କି ମୋର ଟିକେ କାମ ଅଛି ମୁଁ ରହିପାରିବିନି ଏମତି କଣ କରହୁଥୁଲେ।
ହଁ କୋହୁଥିଲେ ମୁଁ ଆଉ ଏ ଯାଇଥିଲି ମ୍ୟାଡାମ ହେକା ସମସ୍ତେ ବସିଲେ ସେ ସେଇ କଥା କହୁଥିଲେ।
ଓ ହୋଉ ହୋଉ ଦେଖିଆ ଆଉ ବୁଞ୍ଚେଇଦବା କିଛି ଦିନ ଆଉ କଣ କରିବା ଆଉ। ସମସ୍ତେ ଫାଙ୍କା ହୁଅନ୍ତୁ କରିବା ଭଲସେ ଗୋଟେ ଆଉ ଫିଷ୍ଟ କଥା ଉ କିଛି ତୋର ଗୋଟେ ଭଲସେ ନ କଲେ କେମିତି ହବ ସେଇଆ। ହୁଁ। ଆଉ କଣ ତମ ମତ କୁହ ତମେ ଆଇଁଷ ଖାଇବଟି?
ହୁଁ। ହଁ।
କଣ କଣ କରିଆ ଆଇଟମ ଆଇଁଷରେ?
ରେ ଟିକେ ଆମର ସମୁଦ୍ର କଙ୍କଟା ଆଣି
ହୁଁ ସେଟା ତମର ଚିହ୍ନା ପରିଚ କିିଏ ଅଛନ୍ତି ଆଉ କଙ୍କଡା ବଗେରା ଯୋଉ। ହଁ ବୁଝିଲି ଯେ ଆଉ ତମ ସେପଟେ କିିଏ ଚିନହା ପରିଚ ଅଛନ୍ତି କି କଙ୍କଡ଼ା ବାଗେରା ଯିଏ ଆଣି ଦେବେ।
ହଁ ଆମ୍ ଇଏ ଏ ଅଞ୍ଚଳଟା ନୁହଁ କି ପାଖ।
ଓହୋ ତାହେଲେ ଭଲ ହବ ତମେ ଟିକେ ବୁଝାବୁଝି କର କଙ୍କଡା କଙ୍କଟା କଥା। ଆଉ ଚିଙ୍ଗୁଡି ଦିଇ
ହଁ ମୁଁ ତାଙ୍କୁ ଡା ଚିଙ୍ଗୁଡି ସେଇଟା କରିବା?
ହଁ କଙ୍କଡା ଆଉ କଙ୍କଡ଼ା ଯଦି କୋହୁଚ ଚିଙ୍ଗୁଡି କଥାଟା ବି କହିବ କାହିଁକିନା ଚିଙ୍ଗୁଡିଟା ବି ଭଲ।
ହଁ ନାଇଁ ଇ ସବୁ
ହଁ ହଁ ବଡ ବଡ ଚୁଙ୍ଗୁଡ ହୁଏ ଭଲ ଟେଷ୍ଟ ବି। ଆଉ ତମେ ଦେଖ ମୁଁ ଏପଟେ ମଟନ ଆଉ ଚିକେନ ବ୍ୟବସ୍ଥାଟା କରିବି ଆଉ। ଚିକେନଟା ନେଇ ଆସିବା ଷ୍ଟାଟରରେ କରିଦବା ଚିକେନ ପକଡା
ହୁଁ ଶୁଣ ମଟନଟା ଟିକେ ଗଲେ ଦେଖିବ କିଛିଜଣ ରହିକି।
ହଁ ହଁ ଆ ନା ଆଗୁଆ ଦେଖିବୁ ନା ଦେଖିକି ଭଲ ଜିନଷ ଆଣିବୁ ନା ଆଉ କଣ ସେମ ନେଇ ଆସୁ।
ମାନେ ପାଣି ପୁରରେଇ ଦିଅନ୍ତି ନା
ହଁ ହଁ ହଁ।
ହଁ।
ପାଣି ପରେଇ ଦିଅନ୍ତି ଭଲ ଜିନଷ ନ ଆଇଁଲେ କେମିତି ହବ। ଏବଂ ଥଣ୍ଡାଟା ଟିକେ ହେଇଯାଉଚି ବର୍ଷାଟା ଆଜି ହେଲା ସଡନ ଘଡଘଡି ବର୍ଷା ଜୋରେ ଆଜି ଖରା ବେଳେ ଆଉ ଟିକେ ପାଗଟା ଟିକେ ଚେଞ୍ଚ୍ ହୋଉଚି ଥଣ୍ଡଟା ଟିକେ ଧରି ନେଲା ଆଉ।
କିନ୍ତୁ ମୁଁ ଏଇଠୁ
ରୋଷେଇ ଆମ ପ୍ରୋବ୍ଲେମ ରହିଲା ନାଇଁ ନାଇଁ ନାଇଁ
ହଁ।
ଆଉ ଆଉ କଣ ଖାଇବ ରାତିକି ଆଜି ରୋଷେଇ।
ରାତି କଣ ଉପମା ଯାହା ହବ ଆଉ।
ହ ଆସ ଆମ ଘର ଆଡେ କଣ ବୁଲି ବାଲି ଯିବ। ହଁ ତମେ ସବୁବେଳେ କହୁଛ ହଁ ଯିବି କିନ୍ତୁ ଆସୁନ।
ଯିବା
ହଁ ଦେଖ ଆସ କୁ ଦିନ ବୁଲିବାଲି ଯିବ। ହଁ ଆଉ ତମ ସେପଟେ ସମୁଦ୍ର କେତେ କଣ ବାଟ ତମ ଘର ପାଖରୁୁ ଅଳ୍ପ ବାଟ ନା କେତେ କଣ?
ହ ଆଠ କିଲୋମିଟର ଖଣ୍ଡେ ହବ।
ଓହୋ ଆଚ୍ଛା ଆଚ୍ଛା। ହଁ ତମେ ଦେଖିବ ତମ ରିଲେଟେଡ ଲୋକ ଯଦି ସେପଟେ କିଏ ଥିବେ ଟିକେ ବୁଝାବୁଝି କରିବ ଏଇ ଯଉ କଙ୍କଡ଼ା ଆଉ ଚିଙ୍ଗୁଡି ବ୍ୟବସାୟ ଟିକେ କରିବ ଆଉ।
ଅଁ ହଁ।
ଅଁ ହଁ ଆଉ ତମ ଗାଁକୁ ଆଉ ଯାଇନ?
ନାଇଁ ଯାଇନି ଯିବା ଆଉ।
ହଁ ଆଉ କେବେ ଯିବ କ ଡିସାଇଡ଼୍ କରିଛ?
ହଁ ଯୋଉ ଆମର ଆସୁଛି ଆଗକୁ ଗୋଟେ ମନ୍ଦିର ପ୍ର ତିଷ୍ଟା ହବନି ସେତେବେଳେ ଯିବି।
ଓହୋ ଆଉ ଭଲ ବୁଲିିବାଲି ଆସ।
ହଁ। ଆଉ ତମେ ଏବେ କଣ
ମୁଁ ଏଠିକା ଟିଉସନ ପିଲାଙ୍କୁ ଛୁଟି କଲି ଏଇଠି ବସିଛି ଆଉ। ପଢାପଢି କରିବି ଆଉ ଟିକିଏ ପରେ ଆଉ ହଁ।
ହଁ।
ଆଉ ଆଉ ତମର ଯୋଉ ପଢାପଢି ପାଇଁ କଣ ଯୋଉ କହୁଥିଲ ସି ଟି ବୁକିଂ କରିବା ପାଇଁ କଲ?
ହଁ କରିଚିବା କାଉନସେଲିଂ ଆଜିଠୁ ଆରମ୍ଭ ହେଇଛି ପାଞ୍ଚଟାରୁ।
ହୁଁ ଆଉ କେତେ କଣ ନଉଛି କଟ୍ ପ୍।
ଆଁ।
ଆଁ କଟପ୍ କେତେ କଣ ନଉଛି ମାର୍କ?
ପ୍ରାଇଭେଟରେ କରିବା କଟପ୍ କିଏ କରୁଛି।
ଓ ଆଚ୍ଛା ଆ କେତେ କଣ ନେବେ ଇୟର୍ଲି ପଇସା?
କେତେ କେତେ?
କଣ?
କେତେ ନେବେ ଏର୍ଲି?
ସିଏ ଟୋଟାଲି ଦି ବର୍ଷକୁ ନେଇ କହିଛନ୍ତି ଅଢେଇ ଲକ୍ଷ।
ଓହୋ ହାଇ ଅଛି ଆଉ।
ହୁଁ ନାଇ ସିଏମ କିସାନ କାର୍ଡ ନାହିଁ କି।
ହଁ ହଁ।
ସେଟା ଆଉ।
ସେପା ଓହୋ।
ତାକୁ ଭଲ ସୁବିଧା ବି କରିଦେଇ
ହଁ ନାଇଁଁ ନାଇଁ ତମ ହଷ୍ଟେଲ ଚାର୍ଜେସ୍ ଟା କଣ? ଆଛା। ହଁ ହଉ ଦେଖ ହଷ୍ଟେଲ ଚର୍ଜ୍ସ ଟା ଟିକେ ଇଏ କର ଆଉ। ଦେଖେ ଦେଖେ ଭଲସେ ଯୋଉଠି ହଉଛି ମାନେ ତମକୁ ମାନେ ସ ଠିକ ଲାଗୁଛି ସେଇ ଟିକେ ରହିକି ପଢାପଢି କରିବ ବଢିଆ ହବ ଆଉ। ଏ ଦି ତିନ ଦି ବର୍ଷ ଟା ଭଲସେ ପରିଶ୍ରମ କରିଦିିଅ ତାପରେ ଜବ ଉପରେ ଧରି ନବ ଆଉ।
ହଁ ହଁ।
ବୁଝିଲ ହଁ।
ହୁଁ ନାଁ
ଆମ ରେଜଲ୍ଟ ମୁଁ ଆଜି ୱବସାଇଟ ଯାଇଥିଲି ଏସ୍ ଏସ ବି ଓଡିଶା ୱବସାଇଟ ଯାଇ ଦେଖୁଥିଲି ଉଁ ଉ ପ୍ରଥମ ଇଏରେ ପଳେଇ ଆସିଲାଣି ଦେଖଉଛି କିନ୍ତୁ ଭ୍ୟୁ ଉପରେ କ୍ଲିକ୍ କଲା ବେଳକୁ ଦେଖଉନି ଅପଡେଟ କରିନାହାନ୍ତି। ଅପଡେଟ ହବ ଦି ତିନି ଦିନ ଲାଗିବ ଆଉ ଏଇ ଲାଷ୍ଟ ଆଡକୁ ବାହାରିଯିବ ମାର୍କ ଆଉ। ଆଉ କଲେଜରେ ବୁଝା ବୁଝି କଲଣି ଯୋଉ ପ୍ରୋଭିଜନାଲ ସାର୍ଟିଫିକେଟ କଥା?
ନାଇଁ ସେ ଯୋଉ ପିଲାଙ୍କର ଆମର ବ୍ୟାକ ଲାଗିନଥିଲା କିି
ହଁ ହଁ ଫିପ୍ଥି ସେମିଷ୍ଟର ଜଉ ବ୍ୟକ୍ ଲାଗିଥିଲା?
ହଁ।
ହଁ।
ତାଙ୍କଠି ସାଙ୍ଗରେ ଆସିବ।
ହଁ ତାଙ୍କର ଏପନ୍ତ ଆସିନି ମାର୍କଲିଷ୍ଟ୍ ମୁଁ ଏବେ ଦେଖୁଥିଲି। ଆଉ ତାଙ୍କ ମାଟା ଅପଡେଟ୍ ହେଇଗଲେ ତାପରେ ଆଯିବ ସାର୍ଟିଫିକେଟ କଲେଜରେ ବି ଏପର୍ନ୍ତ ଆସିନି।
ହଁ।
ଏ ତ ବଡ ପ୍ରୋବେଲମ୍ ହେଇଯିବ ଆମର ଧର ଏଇଖାଁ ରେଜଲ୍ଟ ବାହାରିଲା। ତାପରେ ଆମେ ଆଡମିଶନ୍ ଟାଇମ୍ ବେଳକୁ ଯଦି ସିରିଫିକେଟ ନ ଆସିବ ତାହେଲେ କେମିତି ଙ୍କ ଆଡ଼ମସନ୍ ହେବ? ମାର୍କସିଟ୍ ଦେଖିବି ଯେଉଟା? ହୁଁ ୟୁନିଭର୍ସଟି ମାର୍କ ସିଟ୍ ଟା?
କେଜାଣି?
ହୁଁ ଯୋଉ ଫୋନ ଯୋଉଟ ଆମେ ଦେଖୁଥିଲେ ୱେବସାଇଟ ରେ?
ହୁଁ ହୁଁ ହୁଁ।
ଆଚ୍ଛା ଆଚ୍ଛା ସେଟା ଦେଖିଦେଇକି ତାପରେ କରିବେ ଆଉ ନା କଣ??
ହଁ ସେଇଟା ଦେଇ ଦେଇେଥିବ ପଛରେ ନେଇକି ମାର୍କ ମାର୍କଲିଷ୍ଟ୍ ଯୋଉ ଆମର କଣ୍ଡକ୍ଟ ଟା ଲେ ।
ଆଚ୍ଛା ଆଚ୍ଛା ଆଚ୍ଛା। ହଁ ତାକୁ କରିବାକୁ ପଡିବ ନହେଲେ ହବନି ବା।
ନାଇଁ କଲେଜ ରେ ଯାଇକି ଆଗୁଆ କହିଲେ କାଳେ ଦଉଛନ୍ତି।
ଓ ହୋ। ଆଚ୍ଛା ଆଚ୍ଛା ହୋଉ ଦେଖିିବା କଣ ହଉଛୁ ଆ ମୁଁ ସାର ମୁଁ ସାର ଙ୍କୁ କାଲି ଫୋନ କରୁଥିଲି
ହଁ।
ଆଉ ସାର୍ କୁ ପଚାରୁଥିଲି ଯୋଉ ପଢାପଢି ବିଷୟରେ କଣ କଲେ ଭଲ ହବ ସାରେ ହଁ ଆଉ ସାର ଙ୍କୁବି ପଚାରିଲିି ସାର୍ ଆମ ସାର୍ଟିଫିକେଟ କଥାଟା। ହଁ ଆପଣ ଟିକେ ବୁଝିବେ କଲେଜ ରେ ଆଉ କଣନ ଆସିନି। ସାର ତ କହିଦେଲେ ମୁଁ ବୁଝିକି କହିବି ଆଉ ଏ ପର୍ଯ୍ୟାନ୍ତ ଫୋନ ବେଗେରା କରିନାହାନ୍ତି। ଆସନି ମେବି ଆଉ ଆସିଗଲେ ସାର୍ କହିବି ଆଉ। ହ୍ୟାଲୋ। ହ୍ୟାଲ।